ହାଲ
ଆଜ୍ଞା ନମସ୍କାର ସାର। ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର।
କଣ କରିଥିଲେ?
ନାଇଁ ଖାଇକି ବର୍ତ୍ତମାନ ଉଠୁଛୁ ଆଉ।
ଓ ହୋ ଲଞ୍ଚ୍ କରିସାରିଲାଣି ତାହେଲେ।
ଆଜ୍ଞା
ଆ ଲଞ୍ଚ ଆପଣଙ୍କର କଣ ହେଇଥିଲା?
ଲଞ୍ଚ ରେ ଭାତ, ଡାଲି ଶାଗ, ଶାଗ ଖରଡା, ଭଜା, ପାମ୍ପଡ ଆଉ।
ଆଜ୍ଞା ଆଉ ଆପଣଙ୍କର ସେପଟରେ ପାଗ କେମିତି କଣ ଅଛି?
ପାଗ ତ ଆଜି ତ ମେଘୁଆ ପାଗ ଦେଇଛି।
ବର୍ଷା ବର୍ଷି ନାହିଁ ଗୁଳୁ ଅବସ୍ୟ ଆଜି ଟିକେ ଗୁଳୁ ଗୁଳି କମ୍ ଅଛି କାଲି ରାତିରେ ଟିକେ ବର୍ଷା ହେଇଥିଲା ତ ତେଣୁକରି ଦେହ ପାଗ ଆଜି ଟିକେ ଥଣ୍ଡା ଅଛି। ଆଉ ଭାଉ ଆଜି ଟିକେ ଥଣ୍ଡା ଅଛି ତ ତେଣୁକରି ଗୁଳି ଗୋଳି ଏତେ କମ କମ ଅଛି ଯୋଉ ପରିମାଣରେ ଦି ଦିନ ପୂର୍ବେ ହଉଥିଲା ଆଜି ଟିକେ କମ ଅଛି ଭଲ ଲାଗୁଛି।
ଯାହା ହଉ ଏବେ ଟିକେ ବ ଖରା ରୁ ଟିକେ ମୁକ୍ତି ମିଳିଲା ଯାହା ହଉ ଆଉ। ମାନେ ଖରାରେ ଏତେ ହଇରାଣ ହଉଥିଲେ ଲୋକ ଯେ ଯାହା ହଉ ବର୍ଷା ଯେତେ ହଉଛି ହଉ ନ ହଉ କିନ୍ତୁ ପାଗଟା ଏମିତି ଥଣ୍ଡାଳିଆ ଦେଇଛି ସେଇଟା ବହୁତ ଭଲ ଲାଗୁଛି।
ହଁ ଖରା, ଖରା ହେଲେ କଣ ବର୍ଷା ଦିନେ ଖରା ଯେତିକି ହଉନି ବେଶୀ ଗୁଳିୁଗୁଳି ଯୋଉ ଆ ହଉଛି ଜଳବାୟୁ ହଁ ଆଦ୍ରତା ହେରିକା ୟେ ହେଇକି ତେଣୁ କରି ସେଇଥିରେ ଟିକେ ବର୍ଷା ଟିକେ ପାଗ ହେଇ ବର୍ଷା ହେଇଗଲା ଖୁଣୁ ପାଗ ଟିକେ ଥଣ୍ଡା ହଉଛି, ଥଣ୍ଡା ହେଲା ଖୁଣୁ ସମସ୍ତଙ୍କ ପାଇଁ ଭଲ ଆଉ।
ଆଜ୍ଞା ବର୍ଷା ତ ବର୍ଷା ଦିନ ତ ଆସିଲାଣି ଏବେ ତ ବର୍ଷା ଆରମ୍ଭ ହେଇଯିବ ଆଉ।
ହଁ ମୌସୁମୀ, ମୌସୁମୀ ଆମ ଓଡିଶାକୁୁ ଛୁଇଁ ଛୁଇଁ ଗଲାଣି। ଆଉ ସବୁ ଖୋର୍ଦ୍ଧା ଜିଲ୍ଲାକୁ ଆମର ବି ମୌସୁମୀ ପଳେଇ ଆଇଲାଣି ପାଣିାଗ ପାଣି ବାଲା ବାହୁ
ଆଜ୍ଞା ବର୍ଷା ଦିନ ଆସିଲେ ଯେ ଆମର ଆଉ କୌଣସି ଅସୁ ସୁଧା ନାଇଁ ଥଣ୍ଡା ତ ଥଣ୍ଡା ରହିବ।
ହଉ ବର୍ଷା ଦିନ ଆସିଗଲେ କଣ ସବୁଆଡକୁ ସୁବିଧା ଚାଷ ଚାଷ ବାସ୍ ଇଏ କରିବା ପାଇଁ ଆଉ ବର୍ଷା ଦିନିଆ ପନିପରିବା ଯଉ ଆସିବ। ସେଏ ବି ମାନେ ଯେବେ
ହଁ ବର୍ଷା ଆମର ବର୍ଷା ଆରମ୍ଭ ହୋଇଗଲେ ଆଉ ଗରମରୁ ବି ମୁକ୍ତି ପାଇଯିବା। ପ୍ଲସ ଗୁଳମୂଳ ଟା କିନ୍ତୁ କମିବନି ଗୁଳମୂଳ ଟା ଆମର ଯୋଉ ଟାଇପ ରହିବ ସେ
ନା ଗୁଳୁ ଗୁଳଟା ହଁ ନା ନା ଶୀତ୍ ଶୀତ ଦିନ ନାହିଁ ଗୋଳ ଗୋଳି ଟା କମିବ ଆଗକୁ ଯୋଉ ଅ ଦେବସ୍ନାନ ପୂର୍ଣ୍ଣିମା ରଥଯାତ୍ରା ହେରିକା ଅଛିତ ତେଣୁକରି ଆଗକୁ ଟିକେ ଯାହାହେଲେ ଏଇ ମାସ ଟା ଟିକେ ଗୁଳୁଗୁଳିବ ବର୍ଷା ହବ ପୁଣି ଗୁଳୁଗୁଳି ହବ। ଏଇଭଳିଆଉ କିନ୍ତୁ ରାତିରେ ଟିକେ ଯୋଉ ବର୍ଷା ଟା ହେଇଯାଉଛି ସେଇଟା ଯାହା ହର ଦିନଟାରେ ଟିକେ ଆରାମ ଲାଗୁଛି।
ହୁଁ ହୁଁ ଆଗକୁ ତ ଆଗକୁ ତ ରଥଯାତ୍ରା ଆସୁଛି ଆମର ଆଉ ସେ ଟାଇମ ରେ ତ ବର୍ଷ ବର୍ଷା ବର୍ଷି ବହୁତ ହବାର ଅଛି ଆମର ଯୋଉଟା କହନ୍ତି ଆମର ଦେବସ୍ନାନ ପୂର୍ଣ୍ଣିମା। ସେଇଟାରେ ତ ଆମର ବର୍ଷା ହବାର ଗୋଟେ ଆମର ଅଛି ବିଧି ଗୋଟେ
ତ କମ୍ପଲସ୍ୱରିହୁଏ ଠାକୁରଙ୍କର ଆଜ୍ଞା ଅନ ଠାକୁରଙ୍କର ଇଏ ଅଛି ଆଉ।
ଆମର ଗୋଟେ ସ ଠି ଓସା ସେବେ ବି ପଡେ ଆମର ସେଦିନ ଓଷା ଆମର ବି ସେଦିନ ବର୍ଷା ହବ ସେଦିନ ଆମର ଦେବସ୍ନାନ ପୂର୍ଣ୍ମୀ ଦିନ ଯୋଉଟା କି ଆମର କୁହନ୍ତି ବର୍ଷା ହେଲେ ଠାକୁର ଓଦା ହେଇକି ଯୋଉ ଯାଇଥାନ୍ତି ତାଙ୍କୁ ଜର ହୁଏ ଏମିତି ସେ ଉପରେ କଣ ଜାଣିଛନ୍ତି କି?
ହଁ ଠାକୁର ଠାକୁର ଯୋଉ ସବୁ ଅଛି ତାଙ୍କର ଶହେ ଶହେ ଆଠ କରାରେ ଠାକୁର ସ୍ନାନ କରିବେ ସ୍ନାନ କଲା ପରେ ତାଙ୍କର ସେଇଦିନ ବା ଠାକୁର ଯୋଉ ଦେଉଳ ବେଢାରେ ଯୋଉ ଥାଆନ୍ତି ସିଏ ଆସିବ
ତାଙ୍କ ଘରେ ରହିବେ
ହ ନା ସେ ବାହାରକୁ ହହନି। ହଁ ଠାକୁର ଯୋଉ ଆସିବେ ବାହାରକୁ ଆସିବେ ନା ଦେଉଳରେ ଥିବ ସେ ତାଙ୍କର ଯତ୍ନ ସିଂ ଯୋଉତେବେ ସିଏ ଆସିବେ ତାଙ୍କର ସ୍ନାନ ମଣ୍ଡପକୁ। ଥାନେ ମୁଣ୍ଡ ପକୁସେଟି ଆସିଲେ ସବୁ ଆଉ ତିନି ଠାକୁର ତିନି ଠାକୁରଙ୍କର ଅଲଗା ଅଲଗା ପ୍ରକାର ଯୋଉ ତାଙ୍କର ଗାଁ ଗାଧୁଆ ଅଛି। କିଏ ଶହେ ଆଠ ଗରା ନ ହେଲେ ଶହେ ପାଞ୍ଚ ଗରା ତାର ପଞ୍ଚାନବେ ଏଇଭଳିଆ ଅଛି ତିନିଟା ଆ ତିନି ଠାକୁରଙ୍କର ଅଲଗା ଅଲଗା ଗାଧୁଆ ଅଛି ତାଙ୍କର ଗାଧୋଇଲା ପରେ ଠାକୁର ଅଣସର ଘରେ ରହିବେ। ମାସ ରହିଲା ପରେ ତାଙ୍କର ସେବା ଯୋଉ ତାଙ୍କର ଯେଉଁ ଅଛନ୍ତି ସେବା ଇଏ କରିବେ ଆଉ
ଆମର ସେଇ ବେଳରେ ବି ଆମର ଆମର ଭୋଗ ବି ବନ୍ଦ ହୁଏ ଆମର ଯୋଉଟା ରନ୍ଧା ଆଉ ହୁଏ ଆମର ଦ୍ଭା
ଆଉ ଅଭଢଡ଼ା ବାହାରିବନି ଆଉ।
ଆଜ୍ଞା ଆମର ଅଭଢା ଟା ବି ପୁରୀରେ ଆମର ସେ ଟାଇମରେ ବନ୍ଦ ହୁଏ।
ହୁଁ ସେଇଠୁ ତ ପୁରା ବନ୍ଦ ଆଉ ବାହୁଡା ଆମ ଯୋଉ ଆ ସୁନାବେଶ ପରେ ଯାଇକି ଠାକୁରଙ୍କର ନୀଳା ଦପିଜ ହେଲା ପରେ ଠାକୁରଙ୍କର ଯାଇକି ଅ ଅଭଡା ବାହାରିବ ସେଇଠୁ ଅଭଡା ଫୁଣି ଯୋଉ ସ୍ନାନ ମଣ୍ଡପରେ ଯୋଉ ସ୍ନାନ କଲେ ଠାକୁର ତ ରହିବେ ବଡ ଠାକୁର ହରିକା ସେ ଯୋଉ ରହନ୍ତି ମ ଯୋଉ କଣ ଶେଉଳ ଘରେ ସେଠୁ ଆଉ ଗୋଟେ ତମର ପୁରୀଠୁ ଆହୁରି ଚାଳିଶ୍ ବି କିଲୋମିଟର୍ ଦୂରରେ ବ୍ରହ୍ମଗିରି ସେଠି ଯାଇକି ଠାକୁରଙ୍କୁ ଦର୍ଶନ କରନ୍ତି। ସେଇ କ୍ଷୀରି ଭୋଗ ହୁଏ ଭଲ ବି ସେଠି ବହୁତ୍ ଲୋକ ଯିବା ଆସା କରନ୍ତି।
ହୁଁ ହୁଁ।
ବ୍ରମ୍ ବ୍ରହ୍ମଗିରି। ଠାକୁର ଅଣସର ରହିଲେ ସେଠି ପଟିଦିଅଙ୍କୁ ଦର୍ଶନ କରନ୍ତି ସେଠି। ଆଉ କ୍ଷୀରି ଭୋଗ ହୁଏ। ସେଠି ବିି ଲୋକଙ୍କ ପରମ୍ପରା ଅଛି ଠାକୁରଙ୍କର ଅଣସରହର ହେଲେ ସେ ସେଠିକି ଯାଇକି ଦେଖା କଲେ ଠାକୁରଙ୍କୁ ମାନେ ସୁଫା ଆସିସ ଲାଭ କରିବେ ଆଉ।
ଆଉ ମୁଁ କହିଲି କି ଆମର ଯେନ୍ତି ପୁରୀରେ ଆମର ଯେମିତି ରଥଯାତ୍ରା ହଉଚି ସେମିତି ଆଉ କୋଉଠି କୋଉଠି ଆମର ଏଠି ଓଡ଼ିଶାରେ ହଉଚି ଆପଣ ଜାଣିଚନ୍ତି କି?
ହଁ ଓଡ଼ିଶାରେ ଆମର ଇସ୍କନ ଇସ୍କନ ବାଲା କରୁଛନ୍ତି ରଥଯାତ୍ରା ହେ ନୟାପଲୀ ପାଖରେ ଇସ୍କନ ମନ୍ଦିର ହଉଛି ଆଉ ଗୋଟେ କି କିଟି କଲେଜେ ଯଉ ଅଛି କିଟି କଲେକି କ୍ୟାମ୍ପସ ଭିତରେ ଜଗନ୍ନାଥ ମନ୍ଦିର ଅଛି। ସେଠି ବି ହଉଛି ଜଗନ୍ନାଥଙ୍କର ରଥ ଟ ଟଣା ହଉଚି। ଆଉ ଗୋଟେ ପଟିଆ ପଟିଆରେ ଅଛି ପଟିଆରେ ସେଠି ବି ପଟିଆ ଜଗନ୍ନାଥ ମନ୍ଦିର ଅଛି। ସେଠି ବି ହଉଚି। ଆଉ ହଉଛି ଆମର ନଖରା ପାଖେରେ ପାହାଳ ଜଗନ୍ନାଥ ମନ୍ଦିର ଅଛି। ସେଠିକି ଅ କିନ୍ତୁ ଏଇଟା ପୁରୀ କଣ ଆମର ଠାକୁରଙ୍କର ବଡ ରଥଯାତ୍ରା କେନ୍ଦ୍ରାପଡାରେ ବଳ ବେବେଜଉ କେନ୍ଦ୍ରାପଡାରେ ରଥଯାତ୍ରା ତିନିଟା ରଥ ହଉନି ଖାଲି ବଳଭଦ୍ରଙ୍କର ସେଇଟା ରଥ ଟଣା ହଉଚି କେନ୍ଦ୍ରାପଡ଼ାରେ। ସେଟା ବଳ୍ ଦେବଜୀବଙ୍କର ରଥ ଯାତ୍ରା।
ହୁଁ ହୁଁ।
ହୁଁ ଆଉ ଗୋଟେ ବାରି ବାରିପଦାରେ ହେନ୍ତି ରଥ ଟଣା ହେଉଛି ସେଇଟା କେବଳ ସୁଭଦ୍ରାଙ୍କର।
ଖାଲି ସ୍ତ୍ରୀ ଲୋକ ମାନେ ଟାଣିବେ ସେଇଟା।
ସେଠି ଆଉ ତିନି ଠାକୁରଙ୍କୁ ଆଉ ରଥରେ ବସା ହୁଏନି।
ତିନ୍ ନାଇ ଖାଲି ସୁଭଦ୍ରା ସୁଭଦ୍ରା ଠାକୁରାଣୀଙ୍କର ତାଙ୍କରି ରଥ ହବ। ଆଉ ସୁମି କେବଳ ସ୍ତ୍ରୀ ଲୋକମାନେ ଟାଣିବେ ଯେମ୍ତି ରଥ ହୁଁ ତାଙ୍କର ତିଆରି ହଉଚି ସେଇଭଲା। କିନ୍ତୁ ସେଠି କଣ ସବୁ ବର୍ଷ ନୂଆ ରଥ ତିଆରି କରାଯାଏନି ତାଙ୍କର ର ତାଙ୍କର ସେଟା ଗୋଟେ ଥର କର୍ଦେଲେ ସେଇ ରଥ ରହିଲା ସେଇଥିରେ ତାଙ୍କର ରାପାରିଙ୍ଗ୍ କରିକି ମ ଠାକୁରାଣୀ ଯୋଉ ଇଏକୁ ଯାହା ଇଏ କରନ୍ତି।
ହୁଁ ହୁଁ।
ପୁରୀରେ କଣ ଆମ ସଦାବେଳେ ନୂଅ
ପୁରୀରେ ଆମର ଏଇଟା ବଡ ରଥଯାତ୍ରା ଯେହେତୁ ପୁରୀ ଆମର ଫେମସ ଆମର ର ଥଯାତ୍ରା ପାଇଁ ଆଜ୍ଞା ସେଇଥିପାଇଁ ଆମର ସବୁ ବର୍ଷ ନୂଆ କାଠ ଆମ ର ଅକ୍ଷ ତୃତୀୟା ଦିନଠୁ ଆମର ଆରମ୍ଭ ହୋଇଥାଏ ଆମର ରଥ କାର୍ଯ୍ୟ ଆମର ସେଇ ଦିନଠାରୁ ଆମର ସବୁ ବର୍ଷ ପ୍ରତିବର୍ଷ ଏ ଆରମ୍ଭ ହୁଏ ଆମର ଅକ୍ଷ ତୃତୀୟା ଠାରୁ ଆଉ ରଥ କାର୍ଯ୍ୟ ଆଉ ଆରମ୍ଭ ହେଇକି
ସରସ୍ଵତୀ ପୂଜା ଆପଣଙ୍କର ରଥ କାଠ ଅନୁକୂଳ କରାଯାଏ। ମାନେ କାଠ ଚିହ୍ନଟ ହୁଏ ଆଜ୍ଞାମାଳ ଆସିଲେ। ଆଉ ରଥ ଖଳାରେ ହେଉଛି ଅକ୍ଷୟ ତୃତୀୟା ଯେଉଁ ସେଇଦିନଠୁ ମାନେ ଠାକୁରଙ୍କ ପ୍ରଥମ ପ୍ରଥମ ଯେଉ ସୁନାର କୁରାଡ଼ି ଅଛି ସେଇଥିରେ ସେ ଆରମ୍ଭ କରା ଯେଉଁ ତାଙ୍କର ମହାରଣା ଯେଉଁ ଅଛନ୍ତି ସେବକମାନେ ସେମାନେ ଆରମ୍ଭ ତାଙ୍କର ସବୁ ଅଛନ୍ତି ନା ଆଉ ସେଇ ଅକ୍ଷିୟ ତୃତୀୟାଠୁ ଆରମ୍ଭ ହୁଏ। ହେଇକି ଯେବେ ଠାକୁରଙ୍କର ରଥ ସମ୍ପୂର୍ଣ୍ଣ ହେଇଯିବ।
ହୁଁ ହୁଁ
ଠିକ ସେ ଯଉ ଯୋଉ ଦିନ ଶ୍ରୀ ଗୁଣ୍ଡିଚା ତାଙ୍କର ଠାକୁରଙ୍କର ଆରମ୍ଭ ହେବ, ର ଥଯାତ୍ରା ଯଉଦିନ ତାର ଦୁଇ ଦିନ ପୂର୍ବରୁ ପୁ ପୁରୀ ପ୍ରଶାସନ ଠୁ ସେଟା ଅଛି ଦିଆଯାଏ।
ହୁଁ
ତାଙ୍କୁ ଠାକୁର ଠାକୁରଙ୍କୁ କହନ୍ତି ଗଜପତି କି କୁହନ୍ତି। ଯେ ରଥ ବର୍ତ୍ତମାନ ପ୍ରସ୍ତୁତ ହେଇଯାଇଛି ଠାକୁରଙ୍କର।
ତାପରେ ସେଠୁ ବି ଅଛି ଆମର। ରେଲୱେର କ୍ରେନ ଆଣିକି ରଥକୁ ସାଇଜି କରନ୍ତି। ସାଇଜି କରି ତିନି ରଥ ସମାନ ହିସାବରେ ରହିବେ। ରହିଲେ ପୂଜା ଅର୍ଚ୍ଚନା ହବ ଠାକୁରଙ୍କର ନୀତିକାନ୍ତି ହେଇକି ଠାକୁର ଆ ମ ମନ୍ଦିରରୁୁ ଆସିବେ ମନ୍ଦିରରୁ ଆସିକି ରଥରେ ବସିବେ। ରଥରେ ତାଙ୍କ ରଥ ଟଣା ନୀତି ଆରମ୍ଭ ହବ। ବହୁତ ଲୋକ ବି ଏମିତି ଯିବା ଆସିବା କରନ୍ତି ସ୍ଵେଚ୍ଛାସେବୀ ମାନେ ବି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପୋଲିସ ବି ଏବଂ ପ୍ରଶାସନ ବହୁତ ବି ଲୋକଙ୍କ ସାହାଯ୍ୟ କରିବା ପାଇଁ। ଆ ପୁରୀ ଯିବା ପାଇଁ ବି ଟ୍ରେ ଟ୍ରେନ ବି ପ୍ରଚୁର ଟ୍ରେନ ବି ବହୁତ ବହୁତ
ରଥଯାତ୍ରା ଟା ଆମର ତ ଆମର ଓଡିଶା ନୁହେଁ ଆମର ଓଡିଶା ବାହାରୁ ବି ଆସିକି ଆମର ରଥଯାତ୍ରା ଦେଖୁ
ହୁଁ ଓଡିଶା ଆଉ ଓଡିଶା ବା ହାରୁ ଭାରତ ବାହାରୁ ବି ଲୋକ ଆସନ୍ତି ଅପେକ୍ଷା କରିଥାନ୍ତି ନା ବର୍ଷକରେ ଥରେ ରଥଯାତ୍ରା ହୁଏ ନା।
ଆମର ତ ଦି ମାସ ଆଗରୁ ଆମର ସବୁ ପୁରୀରେ ଆମର ସବୁ ଘର ମାନେ ଯୋଉ ମାନେ ଭଡା ଦଉଛନ୍ତି ସେମାନଙ୍କ ସବୁ ହୋଟେଲ
ହେଲେ ସବୁ ବୁକିଂ ହେଇଯାଇଛି ସିଏ ଅଲରେଡ଼ି ମାନେ ସବୁ ସମସ୍ତେ ଚାହାଁନ୍ତି ଠାକୁରଙ୍କୁ ଟିକେ ମନ୍ଦିରରେ ବର୍ତ୍ତମାନ ଯୋଉ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯୋଉ କଷ୍ଟ ହଉଛି ଦିନକୁ ଛଅ ଘଣ୍ଟା ଆଉ ଛିଡା ହେଇକି ତ ଦର୍ଶନ କରିବା ଅପେକ୍ଷା ଲୋକଙ୍କୁ ମନ୍ଦିରରେ ର ଥ ଉପରେ ଦର୍ଶନ କଲେ ତାଙ୍କୁ ଟିକେ ଭଲ। ମାନେ କ୍ଲିୟର ଠାକୁରଙ୍କୁ ପାଖରୁ ଦର୍ଶନ କଲେ ବି ଭଲ ସୁବିଧାରେ କିଛି ଅସୁବିଧା ନାହିଁ। ସେଇଥିପାଇଁ ସବୁ ଲୋକ ଯିବା
ଏଥିପାଇଁ କି ରଥ ଉପରେ ସମସ୍ତେ ପସନ୍ଦ କରନ୍ତି ଠାକୁରଙ୍କୁ। ହଁ ଆମେ ଯିବୁ ରଥଯାତ୍ରାରେ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବୁ ଆମକୁ ଆଉ ଲାଇନ ବାନ୍ଧିକି ବି ଯିବାକୁ ପଡିବନି।
ନା
ହଁ
ସେଇଟା ଭଲ ସୁବିଧା ସବ ମାନେ ସମସ୍ତେ ଯାଇକି ଆରାମସେ ଦର୍ଶନ କରିପାରିବେ କିଛି ଅସୁ ଛୋଟ ବଡ ଆଉ ସେଇିତି ରେ କଁ ଲାଇନ୍ ଯା ଗାଡି ସେଠିକି ରଖ ଏତେ ରଥଯାତ୍ରା ଟାଇମ୍ ରେ ରଥ ତମେ ଡାଇରେକ୍ଟା ବଡ ଦାଣ୍ଡକୁ ଯିବହାରି କିଛି ଅସୁବିଧା ହବନି।
ଆଜ୍ଞା ଆମର ବି ସେଠି ସୁବିଧା ଅଛି ଆମର ଗରମ ହେଲେ ବି ସେଠି ଆମର ରଥ ଯାତ୍ରା ଦେଖିବାକୁ ଗଲେ ପାଣି ବି ସ୍ପ୍ରେ କରନ୍ତି ସେଠ ଠି ମାନେ ଆପଣଙ୍କୁ ଆଉ ଗରମ ବି ହବନି ଗୁଳୁମୁଳି ଆଜ୍ଞା।
ହଁ ସେଇଟା ଆମର ଓଡ଼ିଶା ଫାୟାର ସର୍ଭିସ୍ ଯୋଉ ଦମକଳ ବାଲା ଗାଡି ସ ଗାଡିରେ ସେଇଟା ହଉଚି ପାଣି ସ୍ପ୍ରେ କରନ୍ତି ବର୍ଷ ଲୋକ ଶ୍ୱାସ ଲୋକ ଶ୍ୱାସ ରୃଧ ହେଇଯିବେ ହଁ ଲୋକ ଶ୍ୱାସ ରୃଧ ଟିକେ ହେଇଯିବେ।
ହୁଁ ହୁଁ ଏଇଟା ଗୋଟେ କଥା କି ଆମେ ଟିକେ ସାବଧାନରେ ଯିବା ଉଚିତ୍ ଆ ମାନେ ଯଦି ତି ଏତେ ଗହଳି ନା ଆଉ ସେଥିପାଇଁ ଆମେ ଟିକେ ସାବଧାନରେ ଯିବା ଉଚିତ ଆଉ।
ଆଜ୍ଞା ହଁ ନା ସେଇଟା ତ ଭଲ। ତ ମାନେ ରାସ୍ତାକୁ ଆଗ କରିକି
ହଁ ହଉ ଆଜ୍ଞା ଧନ୍ୟବାଦ ରଖୁଚି ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର